ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଭାଇ ନମସ୍କାର।
ଆଜ୍ଞା! ଆଜ୍ଞା! କଣ କୁହନ୍ତୁ? ଆଉ ଏଠି ତ ଶୋଇଥିଲି ଶୋଇକି ଉଠିଲି ଏବେ ଆସିଛି ଟିକେ ଆମ ନଈଆଡେ ବୁଲି ଆକୁ।
ହଁ ତମର ତ ନଈ ପାଖ ଏଇନା ବୁଲା ବୁଲି ବ କରୁଥିବ ଆଉ।
ଆଜ୍ଞା ଆଉ ଆପଣ ଏବେ କଣ କରିଛନ୍ତି।
କାଇଁ ମୁଁ ସକାଳେ ଏବେ ଉଠିଲି ଆଉ ଯାଇଥିଲି ଗଡିଆ ଆଡେ। ଆଜ୍ଞା।
ଉ ଖାଇବା ପିଇବା ସବୁ ସଇଲାଣି।
ନା ଖାଇଆ ପିଆ ହେଇନି ବ୍ରସ୍ କରିନି ଏପରଜନ୍ତ। ଆଉ ଆପଣଙ୍କ ଆଡେ କାଲି ବର୍ଷା ହେଇଛି ନା।
ମିତ୍ର କାଲି ଭାଇ ଦଶ ମିନଟ୍ ଖଣ୍ଟେ ବର୍ଷା ହେଇଛି ବେସି ସମୟ ହେଇନି। କଣ୍ଟିନ୍ୟୁ ଦଶ ଦିନ ଖଣ୍ଡେ ହବ ଆ ଆମ ଆଡ଼େ ହେଲେ ବର୍ଷା ହେଇନଥିଲା କାଲି ଟିକେ ହେଇଛି ବେଶୀ ସମୟ ବି ହେଇନି। ଦଶ ମିନିଟ ଖଣ୍ଡେ ହେଇଚି।
ଆମ ଆଡେ ବି ସେଇଆ ଟୋଟାଲ ହେଇନଥିଲା ସାତ ଆଠ ଦି ନି ହେଲା ହେଇ ନଥିଲା ତଳା ସବୁ ମରିଯାଇଥିଲା ଯା ହଉ କାଲି ଟିକେ ବର୍ଷା ପଡିକି ଟିକେ। ତଳା ଟା ଯା ହଉ ଟିକେ ଏଥର ଭଲ ହବ। ଆଜ୍ଞା।
ଆଉ ଆପଣଙ୍କ ଆଡେ କଣ ସବୁ। ପନିପରିବା କଣ ସବୁ ଲଗାହଉଛି ଆପଣଙ୍କ ଗାଁରେ।
ଆମର ତ ଏଠି ସବୁ ପ୍ରାୟ ଧାନ ଚାଷ କରନ୍ତି ପନିପରିବା କିଏ ଲଗଉନ୍ତିନି।
ଆ।
ହଁ। ଆଉ ତମ ଆଡେ ସବୁ ପନିପରିବା ଲଗାହେଲା ନା ନାଇଁ।
ଆଜ୍ଞା ଆମର ତ ସବୁ ଏବେ ପନିପରିବା ଲଗାହଉଛି ଆମର କାକୁଡ଼ି ଜହ୍ନି ଭେଣ୍ଡି। କଲରା ବାଇଗଣ ଆମ ନଈ ଟା ବି ଏଠି ପାଖରେ ଅଛି ସେଥିପାଇଁ। ଟିକେ ସୁିବିଧା ହଉଚି ବୋଲି ସବୁ ପନିପରିବା ଲଗା ହଉଛି।
ଆଉ ଗଛ ହେଲା ନା ନାଇଁ।
ହଁ ଗଛ ଉଠିଲାଣି।
ଆଜ୍ଞା ଆଉ ନଈରେ ଏବେ କେତେ ପାଣି ଚାଲିଚି?
କଣ କହିଲେ?
ନଈରେ କେତେ ପାଣି ଚାଲୁଚି।
ନଈରେ ଏବେ ତ ପାଣି ନାହିଁ ଏଟା ଖରା ଦିନ ଯେହେତୁ ନଈରେ ଏବେ ଆଣ୍ଠୁଏ ଖଣ୍ଡେ ପାଣି ହବ। କମ୍ ପାଣି ଅଛି। ଆଉ ସାର୍ ଆପଣଙ୍କର ପଢ଼ାପଢ଼ି କଣ?
ପଢାପଢି ଏଇ ପ୍ଲସ ଥ୍ରୀ ସରିଗଲା। ଏବେ ଘରେ ଅଛି ଆଉ।
ଆଜ୍ଞା ହଁ ଜବ ମିଳଯିବ ଆପଣଙ୍କୁ ଆ ପରେ ଆଉ।
ଦେଖିବା କଣ ହଉଛି ସବୁ ସେ ଭଗବାନଙ୍କ ର ଇଚ୍ଛା।
ଆଜ୍ଞା।
ଆଉ ଆଉ ଆପଣଙ୍କର କଣ ପଢା ପଢି ଚାଲିଚି?
ମୋର ସାର୍ ଏବେ। ମୁଁ ପ୍ଲସ ଟୁ କଲି ପ୍ଲସ ଟୁ ଦଶମ ପରେ ପ୍ଲସ୍ ଟୁ କରିଥିଲି ଏବେ ପ୍ଲସ ଟୁ ସରିଛି ମୁଁ। ଏବେ ଡିପ୍ଲମା କରିବି ଆଉ।
ଡିପ୍ଲୋମା କେତେ କଣ ବର୍ଷ ହେଲାଣିି?
ମୁଁ ସାର୍ ଏଥର ଆଡମିସନ କରିଵି। ଗୋଟେ ବର୍ଷ ଆ ପର ବର୍ଷ ଟା ମୁଁ ରହି ଯାଇଥିଲି ସେଥିପାଇଁ ମୁଁ ଆଡମିଶନ୍ କରି ପାରିନି ଏ ବର୍ଷ ତ ଆଡମିଶନ।
ଆଉ।
ସାର୍ ଆପଣଙ୍କର ଡିଷ୍ଟିକ ଟା କୋଉଠି କହିଲେ ଆପଣଙ୍କର ଡିସ ଟିକ୍ ଟା।
କେଉଁଝର।
ଆଜ୍ଞା। କଣ କଣ କେଉଁଝର ମାନେ ସେମିତି ବୁଲିବା ପାଇଁ କିଛି ଜାଗା ଅଛି କି ମାନେ ନିଷ୍ ପର ଫଡ
ଆଜ୍ଞା ହଁ ଭଳିଆ ଜାଗା ଅଛି ନାଁ ଏଇଠି ଆମର କେଉଁଝର ଭୀମକୁଣ୍ଡ ଅଛି। ସାନ ଘାଗରା ବଡ ଘାଗରା ଆଉ ହଉଛି ଯେ ଆମର ଯୋଉ ଆଜ୍ଞା। ଆଉ ଏଇଠି ଗୋଟେ ଅଛି ଆମର କଣ ଏଟା ଗୋଟେ ହଁ ଗୋଟେ ଅଛି ଏଟା କଣ ଭୁଲି ଯାଉଛି। ବଢିଆ ବଢିଆ ଜାଗା ଅଛି କେଉଁଝରରେ।
ଆଜ୍ଞା। ଆଉ ଆପଣଙ୍କ ଗାଁ ମାନେ କେଉଁଝର ରେ ଡ୍ୟାମ ଫ୍ୟାମ ଅଛି?
କେଉଁଝର ତ ହଁ ଡ୍ୟାମ ଅଛି ଗୋଟେ କାହିଁଝରି ଡ୍ୟାମ ଅଛି ଇଆଡ଼େ ଆଉ ଆମ ଆମ ଗାଁ ପାଖରେ ତ ଅଛି ରେମାଲି ଡ୍ୟାମ। ଆପଣ ଜାଣିଥିବେ ଆଜ୍ଞା। ଆ ରେମଳକବେ ଆସିଛନ୍ତି ନାଁ ଭୋଜି କର୍ତେ?
ଏ ନାଁ ନାଁ ମୁଁ ତ କେବେ ଯାଇନି। ଶୁଣିଛି।
ଆଜ୍ଞା ଆସନ୍ତୁ କେବେ ବଢିଆ ହବ। ପୁରା ବଢିଆ ବଢିଆ ଜାଗା ଅଛି ଦେଖିକି ଯିବେ ଭୋଜି ଫୋଜି କରିକି ଯିବେ ସାଙ୍ଗସାଥି ମାନଙ୍କ ସହିତ। ସେ ବୁଲି ଆସନୁ ଥରେ।
ଆଜ୍ଞା କେତେବେଳେ ଫାଙ୍କା ହେଲେ ଯିବା ଆଉ।
ଆଉ ରଜ ସବୁ କୋଉଆଡେ ଯାଇଥିଲେ?
ରଜରେ ତ ବେଶୀ କୁଆଡେ ଯାଇନୁ ଆମେ ରଜରେ କ୍ରିକେଟ ଖେଳୁଥିଲୁ ଫାଷ୍ଟ ରଜ ଦିନ। ଆଉ ସେକେଣ୍ଡ ରଜ ଦିନ ସେଇ ହଁ ଯଉ ଯାଇଥିଲୁ ଯାଜପୁର କୁଷ୍ମା ପାର୍କ ଜାଣିଥିବେ। ସେଠିକି ଯାଇଥିଲୁ ଆଉ ଆଜ୍ଞା।
ଆଜ୍ଞା।
କୁସୁମା ପାର୍କ ଆଉ ଆମର ବିରଜା ମନ୍ଦିର ସେଠି ଯାଇଥିଲୁ।
ଆଉ ତାଙ୍କ ରଜ ଟା ଆପଣଙ୍କର ଠିକ ଭଲରେ କଟିଲା ଆଉ।
ଆଜ୍ଞା। ଆଉ ଆପଣ କୁଆଡେ ଫ୍ୟାମିଲ ଯାଇଥିଲେ ରଜରେ ସାର୍।
ଆମେ ବି ଯାଇଥିଲଥିଲୁ ସାର୍ ଭୀମକୁଣ୍ଡ। ଆଉ ଯାଇଥିଲୁ ହଉଛି ଆମର ସାନ ଘାଗରା। ଆଉ ଯୋଉ ଯାଇଥିଲୁ ଶିମିଳିପାଳ ଏମିତି ସବୁ ଯାଇଥିଲୁ।
ନା ଶିମିଳିପାଳ କୋଉଠି?
ଶିମିଳିପାଳ ତ ମୁଁ ଜାଣିନି।
ଆନ୍ଧପୁଟୁ ଗୋଟେ ଦେଖିବେ। ଏଟା କି ପୁରଟା ଆମର ଗୋଟେ ଆନ୍ତପୁର ଟୁ ପ୍ରାୟ ଏ ସତରି କିଲୋମିଟର ହବ। ଆଜ୍ଞା। ସେ ସେ ଟି ଆପଣ ସେଇଠି ଶିମିଳିପାଳ ରେ ପୁଣି ବାଘ ଅଛନ୍ତି କେବେ ଯାଆନ୍ତୁ ଦେଖି ଆସିବେ।
ଏଇ କେବଳ ଦେଖିବା ଯିବା ଆଉ ଆପଣଙ୍କ ତ କେଉଁଝରରେ ବହୁତ ଭଲ ଭଲ ଜାଗା ଅଛି।
ଆଜ୍ଞା ଆଉ ବାଘ ଫାଘ ଦେଖିଛନ୍ତି କି ନାହିଁ?
ଆଜ୍ଞା ହଁ ବାଘ ଫାଗ ତ ଦେଖିଛି ଆଉ।
ଦେଖିଲେ
ଆଜ୍ଞା ନନ୍ଦନକାନନ ଯାଇଥିଲୁ ସେଠି ଦେଖିଛୁ।
ଆଜ୍ଞା ନନ୍ଦନକାନନ ଟା କେମିତି କଣ ବୁଲିଲେ କଣ କହିଲେ।
ନନ୍ଦନକାନନ ତ ଯାଇଥିଲି ମୁଁ ବହୁତ ଛୋଟ ବେଳୁ ଆମ ଯେତେବେଳେ ସ୍କୁଲରେ ପଢ଼ୁଥିଲି ସେତେବେଳେ ଯାଇଥିଲି।
ଆଜ୍ଞା।
ଆଉ ଆପଣ କିଛି କ୍ରିକେଟ ଫିକେଟ ଖେଳନ୍ତି ନା।
ହଁ କ୍ରିକେଟ ବି ଖେଳେ ମୁ।
ଦେ୍ଞୁ
ଆଉ କ୍ରିକେଟ କ୍ରିକେଟ ରେ ଆପଣଙ୍କୁ କଣ କରତେ ଭଲ ଲାଗେ ବ୍ୟାଟିଂ ନା, ବୋଲିଙ୍ଗ ନ ଫିଲ୍ଡିଁଙ୍ଗ ନା କିପେଇଂ।
ମତେ ତ ମୁଁ ତ ବ୍ୟାଟିଂ ବୋଲିଂ ଦି ଟା କରେ ଆଉ।
ନାପଣ ଡିଏଡ କରିପାରି ବେ।
ନାଇ କଣ କହିଲେ?
ଆପଣ ଦି ଆଡ଼ୁ ଗୋଟ ବେ ବ୍ୟାଟିଂ କରିପାରେ ବଲିଂ କରିପାରିବେ ବଢିଆ ଆଉ।
ଆଜ୍ଞା ଆ ଗାଁ ରେ ତ ଅଧିକାଂଶ ପ୍ୟାର ସବୁ ଆଲରାଉଣ୍ଡ ର ଥାନ୍ତି ଆଉ।
ଆଜ୍ଞା ହଁ। ଆଉ
ଆଉ ଆପଣ ଆଜ୍ଞା ମୁଁ ଏବେ ପା ଗୋଟେ ନଈରେ ଅଛି।
ଆଜ୍ଞା।
ନାଇଁ ସେଇ କହୁନଥିଲେଥିଲେ କି ନଈଆ ଟା ଟିକେ ବୁଲି ଆସୁଛି ସେ ପାଣି ଭିତରେ ଅଛି।
ନଈରେ ବି ମଜା ଆଉ ନଈରେ ମାଛ ଧରନ୍ତି ନା ନାଇଁ?
ଆଜ୍ଞା ନଈରେ ତ ଏବେ ବହୁତ ଟେଙ୍କ ପାଣି ଆସିଲାଣି ଏବେ ପାଣି ନାହିଁ ଏ ଏବେବି ଧରୁ ବହୁତ ଲୋକ ଜାଲ ଭାଲ ପକେଇ।
କେମିତି କଣ ଧରନ୍ତି ମାଛ ହଉ କି କି ମାଛ ଆସନ୍ତି ନଈରେ।
ଆମୋର ନଈ ତୋ ଛୋଟ ମାଛ କହିଲେ ଏଇ ଯୋଉ ଆମର ଭେରଡି ଆଉ କରାଣ୍ଡି ଆଉ ବଡ ମାଛ ଛନ୍ତି ଆ ବାଳିଆ ଫାଳିଆ ଯେଉଁଟିଏ ବଡ଼ ବଡ଼ ଖଣ୍ଡ ଠାରେ ବୋଥେ ଏଇଠି ବହୁତ ପାଣି ଥିବ ସେଠି ହିରେ ବଡ ବଡ ମାଛ ଅଛନ୍ତି।
କାଳେ ଆସୁଛନ୍ତି ସେଆଡୁ।
ଆଜ୍ଞା ଆଜ୍ଞା। ଆମର ଏଟା ନଈରେ ଟିକେ ଆସଛି ଭାଇ ସେଠୁ ବହୁତ ପୁରାଠୁ ବଡ଼ ବଡ଼ ମାଛ କିଣି ସାର।
ଆପଣ କେବେ ଧରିଛନ୍ତି ନା ନାଇଁ?
ସାର୍ ଆମେ ତ ବଡ ମାଛ ଧରି ପାରୁନା ଆମେ ତ ସାଙ୍ଗ ପିଲା ସବୁ ଆସୁ ଆମେ ଖାଲି ଛୋଟ ମା ମାଛ ଧରିବୁ ଧରିକି ଆମେ ସବୁ ଯେତିକି ମାଛ ଧରିବୁ କି ଘରୁ ଯିବୁ ଆମେର ଗୋଟେ ଆଜ୍ଞା ଆମର ମୁଣ୍ଡୁଲି ଜାଲ ଅ ସେ ଗୋଟେ ଯାଣଥିବେ
ଆଜ୍ଞା ହଁ ଏଇ ଯୋଉ ଗୋଟେ ଗୋଟେ ଗୋହଳିଆ ଭଳିଆ ହେଇକି ଜାଲଟା ସେ ଭିତରେ ଥିବ ଆଜ୍ଞା ହଁ।
ସେଇ ଜାଲରେ ଆମେ ସାଙ୍ଗ ପିଲା ସାତ ପାଞ୍ଚ ଛଅ ଜଣ ଆସିକି ଧରିବୁ ଧରିକି ମାଛ ସବୁ କେହି ଜଣକ କଟିକି ତମ ସେଠି ଭାଜି ଦଉ ସବୁ ସାଙ୍ଗ ଆଜଞ ବସିକି ଭାତ ଖାଉ।
ଆଜ୍ଞା ତାନେ ତୋନେ ଆପଣ ବଢିଆ ଖଟି କରନ୍ତି ଆଉ।
ଆଜ୍ଞା। ଆଉ ସେ ଖଟି କାହିଁ ଏବେ ତ ପାଠପଢ଼ା ହେଲା ମୁଁ ବି ପଳେଇବି ଏବେ ହଷ୍ଟେଲରେ ରହିବି।
ଆଜ୍ଞା। ଆଉ କୋଉ କୋଉ ଟ କୋଉ କଲେଜରେ ନାଁ ଲେଖିଛନ୍ତି?
ହଁଟା ଆମର ଏପଟ ଆମର ଯାଜପୁର ଆଡ଼େ।
ଆଜ୍ଞା। ହଉ ପାଠ ପାଠ ପଢନ୍ତୁ ଭଲ କି ନା ମନ୍ାନ ଦେଇକି ଯେମତି ଚାକିରିରେ ପକା ହବ ଆଉ।
ଆସ
ଆଜ୍ଞା। ଆଉ ଆପଣଙ୍କର କେତେ କଣ ଘର ବାଡି କେମିତି କଣ କଣ ଅଛି?
ଘର ତ ଆଜ୍ଞା ସେମିତି ଅଛି ଆଉ ଘର ଆମର ଚାରି ବଖରା ଘର। ଆଉ ଗୋଟେ ରୋଷେଇ ଘର ଆଗେ ଆଉ ଲାଟ୍ରନ୍ ବାଥରୁମ ଅଛି ଏ ଦିଇଟା ଆଉ।
ଆଜ୍ଞା ଆଉ
ସାର୍ ଆପଣଙ୍କ ଗାଁରେ ନଈ ପୋଇ ନାହିଁ କି?
ଏ ଆମ ଗାଁରେ ନଈ ଅଛି ବହୁତ ଦୂରରେ କିନ୍ତୁ ଆମ ଗାଁଠୁ ଛଅ ସାତ କିଲୋମିଟର ଦୂରରେ
ଆଜ୍ଞା।
ବାଲିପାଳ ଗୋଟେ ନଈ ଅଛି ଶୁଣିଥିବେ
ଆଜ୍ଞା।
ଆଜ୍ଞା ହଁ ସିଆଡେ ଅଛି। ଆପଣ ଯଦି ମଜା ନେଉଚନ୍ତି ନଈରେ ଆମେ କଣ ନେଇପାରିବା
ଆଜ୍ଞା ଆଜ୍ଞା କିନ୍ତୁ ସତ କଥା ଆପଣ ଟ କହିଲେ ଆମ ଗାଁରେ ନଈ ଅଛି ଯେତେବେଳେ ଟିକେ ପାଣି ଆସେ ବହୁତ ଗାଧୁ ହେଲା ସବୁ ସାଙ୍ଗ ପିଲା ଆଜ୍ଞା ଆମେ ଆମ ଗାଁ ପାଖରେ ପା ଲାଗିଛି ନଈ ତ ଆମେ ଆସମୁ ଯେତେବେଳେ ବର୍ଷା ଦିନେ ନଈରେ ପାଣି ଥିବ ଘଣ୍ଟେ ଦୁଇ ଘଣ୍ଟା ଏମତିତି ହେ ଯାଉ
ଆଜ୍ଞା ହଁ। ଆପଣ ମଜା ତ ନଉଛନ୍ତି ଆଉ ଆମର ଏଠି ବି ଭଲ ପୋଖରୀ ଅଛି ଆମେ
ଆଜ୍ଞା ଆଜ୍ଞା ଏଇଟାଇମ ପୋଖରୀରେ ଗାଧିବାବା ପାଇଁ ଭଲ ଲାଗିବ।
ଖରାଦିନ ତ ବଢିଆ ଲାଗିବ ଟୋଟାଲି ପାଣିରୁ ବାହାରେ ଇଚ୍ଛା ହବନି ଆଉ।
ଆଜ୍ଞା।
ହୋଉ। ହଉ ଆଜି ତାର ରହୁଚି ମୋର ଟିକେ କାମ ଅଛି ପରେ କଥା ହବା।